ହଁ କୁହ।
ମୋର ଖାଲି କଟି ଯାଉଛି ତ ସେଇଆକୁ ହଁ ମାନେ ମୋର ଖାଲି କଟି ଗଲା ତ ସେତେବେଳେ ସେଇ
ଏ ଲୋକଙ୍କୁ କଲ୍ କର। ଅନ୍ୟ ଲୋକଙ୍କୁ କରିଥିଲ କଟିଗଲା?
ନା ମୁଁ ଆଉ କାହାକୁ କରିନେଇ ବା ସେତେବେଳେ ଟିକେ ଆସିକି ଗଡ ପଡ ହଉଥିଲି ଆଉ କରିନି ଆଉ କାହାକୁ।
ହଁ, ହଁ।
ସେ ମୁଁ
ମୁଁ ବା ସେତିକି ବେଳେ ଶୋଇଥିନି ଉଠିନି ପାଞ୍ଚଟା ବେଳ ହେଲାଣି।
ମୁଁ ଏ ଟିକେ ଗଡ ପଡ ହେଇଛି ଛୁଆ ଆସିଲେ ତାଙ୍କର କତିର ଟିକେ ଏଇ ହଁ ବସିଥିଲି।
ଆଉ ମୁଁ ଶୋଇଲି ସାଙ୍ଗ ସାଙ୍ଗ ଶୋଇପଇଲି ସେଠି ତଳେ ତ ପଡିଚି ପଡିଚି ଏକାଠି ହେଲା ପାନ୍ସଟା ହେଲା ମୋତେ ଜଣେ ଫୋନ୍ କଲେ ସାଡୁ ଉଠିଲି।
ହଁ।
ତାଙ୍କର ସେ ତାଙ୍କ ଘରୁକୁ କାଲି ଯିବେ ତ ଆ, କହିଲେ ଟିକେ ବ୍ଲାଉଜ୍ ଟା ଟିକେ ସିଲେଇ କରି ଆ, ସେଆକୁ ଯେ ତାପରେ ଉଠିକି ହେଇ ଉଁ, ବସେଇଲି ଭାତ ଟା ବସେଇଛି। ଲୁଗା ଦିଟା ପକେଇଥିନି ଧୋଇନି ଯାଇଥିନି ଗୋଟେ ନେଇକି। ଫେରେ ଦିନରେ ଗୋଟେ ପିନ୍ଧିଥିନି। ଆଉ ଭାତ ବସେଇଛି। ଅଟା ଟା ଅଟା ର- ଚକୁଡିମି ରୁଟି ହବ।
ଫାଳ ଟିକେ ହେଇଗଲେ ନ ଧୋଇଲେ ଭଲ ଲାଗିବ ନାଇଁ।
ଏ ନା ଗୋଟେ କୁଆଡେ ଯ-ଯ- ଯାଇଥିଲି ସେଠିକି ସେଠି ସବୁ ପାଣ ଫାଣ ଗୁରା ଆଁ, ଟିକେ ଥିଲେ ଟିକେ ନ ଛୁଆଁ ଛୁତ କରିଦେ ଚନ୍ତି ଯାହାହେଲେ ତାକୁ ଧୋଇବା ପାଇଁ ପଡିବ ନୁଗାଟା ଆଉ।
ଓ ହଁ।
ହଁ। ଏ ନୁଗା ଟା ନୂଆ ନୁଗା ଟେ ମୁଁ ତାକୁ ଯେତିକି ନ ପିନ୍ଧିଛି ସେତିକି ଖାଲି ଧଉଛି। ଖାଲି ନର୍ମାଲ ଟିକେ ଖାଲି ପିନ୍ଧୁଛି, କୁଆଡେ ଗଲା ବେଳକୁ ଆସିକି ତାକୁ ଧଉଛି। ଗୋଟେ ଗୋଟେ ନୁଗା ତ ଛଅଶହ ସାତଶହ ଟଙ୍କା ହେଲେ ବି ତାର କଲର ଯୋଉଡା ଯିବା କଥା ପଳେଇବ। ଏଟା ଖାଲି କଲର ପଳଉଛି। କେତେ ଟଙ୍କା କେଆଣି ନୁଗାଟା।
ମୁଁ ପରା ଗୋଟେ ଆଣିଥିନି ତ୍ରିବେଣୀରୁ। ଅ, ଯୋଉ ଅଢେଇ ହଜାର ଟଙ୍କା ଦେଇକି ଲୁଗା ଟା, ସେ ଲୁଗା ଟା ଯେତେ ଥର ମାନେ ଖାଲି ସେ ଲୁଗାଟାରେ ଖାଲି କଲର ଧଉଛି ମାନେ ଖାଲି ଧଉଛି ତ ଆଉ କେତେଥର ଧୋଇବି, ଖାଲି ଧଉଛି।
ସେମାନେନେ ବି ଏଥିରେ ବି ଯାଏ।
ହଁ, ପା।
ଯୋଉଟା କଲର ଯିବା କଥା ଯିବ ସେଟିକି ଦାମିକା ହୋଇଥିବ ଗୋଟେ କମ୍ ଦାମିକିଆ ଯିବନି। ଗୋଟେ ଗୋଟେ ଏଥିରେ
ହଁ।
ଆଉ ଆମକୁ ଯୋଉ ନୁଗା ଟା ଭଲ ଲାଗେ ସେଇ ନୁଗା ଟା
ଟିକେ ରାତିକି ଫୋନ୍ କରିବ ତାଙ୍କ ପାଖକୁ।
ହଁ, ସେ ଫ୍ରି ହେଇକି କରୁନାହାନ୍ତି।
ହଁ, ମୁଁ କହିଲି ତମେ ଫ୍ରି ହେଇଯା, କହିଲେ ମୋର ଜମା ଗୋଟିଏ ହେଇଛି ହେଇନି।
ଓହୋ, ମୁଁ ଆଉ ତାଙ୍କୁ କାଲି କରିଥିଲି ମୁଁ କହିଲି ହଁ କଥା ହେଇଯିବା, ଏମିତି ଆଉ ସିଏ ଫୋନ୍ କରିନାହାନ୍ତି ଆଉ। ଏଇ କାମ ବି ସରିଗଲେ ଏଣିକି ବସିକି ଟିକେ କଥା ହେଲି। କାଲି ଭାରି ହଇରାଣ ହେଲି ଏଇ ରାତିରେ ଟିକେ ଖାଇବା ପିଇବାକୁ ସେଠି ରୋଷେଇ କରିଲା ବେଳକୁ, ଫିଷ୍ଟ୍ କରିଥିଲୁ କାଲି।
ହଁ।
ଫିଷ୍ଟ୍ ସରି ସରୁ ହେଇଗଲା ରାତି ସାଢେ ସାତୁଟା ଆଠୁଟା ଇଆଡେ ରୋଷେଇ କରିବି ନା ସିଆଡେ ଯାଇକି ଫିଷ୍ଟି ଖାଇମି। ହୁଁ ହେଟୁ ସିଆଡେ ସେଆଡୁ ଗୁପଚୁପ୍ ବୋଲି କି ଦିଟା ପାଟିରେ ପସେଇ ଦଉଚି ଇଆଡେ ଆସିକି ଦଉଡିକି ଆସିକି ଫେରେ ଏଠି ଆସିକି ଟିକେ କରିଦଉଚି। ହଇରାଣ କାରଣ ସେ ମା, ଅପା ଘରେ କ ଥିଲ, ତାପରେ ଆସିକି ତାପରେ କଣକଲିନା ଆସିକି ଆଉ କଲି ଆଉ ଖାଇଲିନି ଏତେ। କାଲି ଦିନରେ ବି ଖାଇ ନଥିଲି ଆଉ ଇଛା ହେଲାନି। ତାପରେ ଆସିକି ଏଠି ଖାଇଆକୁ ଦେଲି। ଫେରେ ଅଳିି ବୋଉ ଆସି କହିଲେ ଅଳି ବୋଉ ତାଙ୍କ ସାଙ୍ଗେ ଟିକେ କଥା ହେଲି। ତାପରେ କଥା ହେଇକି ଆଉ ଫୋନ୍ କଲିନି। ତାପରେ ଦେଇ ମତେ ଫୋନ୍ କରିଥିଲେ। ଦେଇ ମତେ ଫୋନ୍ କରିଥିଲେ। ଆଉ ସ୍ ଅଁ କଣତ ତାପରେ ମୁଁ ଦେଇ ପ୍ରତି ଫୋନ୍ କଲାବେକୁ ଦେଇ କଣ ଫୋନଟା କାଟିଦେଲେ। ଆଉ କାଇଁ କଲ୍ କଲେନି। ସେ କା ସାଙ୍ଗରେ କଥା ହଉଥିଲେ ନା କଣ, ଭାବିଲି ମନେ କା ସାଙ୍ଗରେ କଥା ହେଉଥିଲେ ନା ମୁଁ କାଟିଦେଲି।
ହଁ, ମତେ ଆକା କହିଥିଲେ ମୁଁ କହନି ଆଉ ଫୋନ୍ ଅ ମାନେ ଫୋନ କରିବ ତାପରେ ହଉଚି ମୁଁ ଏଇ ଛୁଆକୁ ଟିକେ ପଢଉଥିଲି। ମୁଁ କହିଲି ଟିକେ ଫ୍ରି ହେଇଯାଏ ଫୋନ୍ କରିବି। ତାପରେ ହଉଚି ଏ ଲଗେଇଲା ବେଳକୁ କଲ୍ ରିସିଭ୍ କରି ଚିକେନ କରିବି ଆଉ ଲଗେଇବୁ ନଅଟା ପରେ ଲଗେଇବୁ। ଫୁଣି ଲଗେଇଲା ବେଳକୁ କାଇଁ ଉଠେଇଲେନି। ତାପରେ ବିଜି ଦେଖେଇଲା ଉଠେଇଲେନି। ମୁଁ କହିନି ବୋଧେ କଣ କରୁଚନ୍ତି ନା କଣ ଆଉ।
କାଲି ଦେଇ ଘରେ ମଟନ୍ ହେଇଥିଲା ବା।
ହଁ।
ହଁ, କାଲି ଆମର ଆମର ଆଉ ସେ ସେ ଭାଇ ଆଉ ଇଏ ଯାଇଥିଲେ ଆଣିବା ପାଇଁ ସାଙ୍ଗ ହେଇକି ଆମ ଆମ ସେପଟକୁ।
ହଁ।
ହଁ, ଅଁ ଦେଇଙ୍କର ଦେହ ଭଲ ନଥିଲା କାଲି।
ତାଙ୍କର ତ ସଦାବେଳେ ଦେହ ଖରାପ ହଉଚି ଆଉ। ହଁ ବା କହୁଥିଲେ କ କହୁଥିଲି ମୋ ଦେହ ଭଲ ନାହିଁ। ହଁ।
ଓଲୋ। କହନି, ଛୁଆ ଯାହା ଜିଦ୍ଦି କରଛନ୍ତି ତିନିଟା ଆଉ ଗୋଟେ ନ ହେଇି ପଇସା ଏରେଇ ଛୁଆ ଯାହା ଦିଦ୍ଦି କରୁଛନ୍ତି ପଇସା ପାଇଁ।
ସନ୍ଧ୍ୟା ବେଳେ ଏଇନେ କଣ ଖାଇଛ ନା କିଛି ଖାଇନା?
ନା ଆଉ ମୁଁ ଏଇ ସେଇ ଦିଟା ଯାହା ଖାଇକି ଶୋଇଥିଲି। ସଞ୍ଜ ହଉ ଆଉ ସେମିତି କିଛି ଖିଆ ପିଆ କରିନି। ଏ ସଞହେଲେ କଣ ଟିକେ ବିସ୍କୁଟ ଫିସ୍କୁଟ ଝିଅ ଯଦି ଖାଇବ ଖାଇବ ନ ନେଇ ଇଛା ନାଇଁ ମୁଁ ଏମିତି ସେମିତି ମୁଁ ଖାଇବା ଏ ଏତେ ଏତେ ଇଏ ନୁହଁ। ହଁ ଖାଇବାକୁ ମତେ ଯ ଝିଅର ବ ବ ବ ପ୍ରଥମ ହେଲା।
ହ
ସେବା ଖାଇବାକୁ ମୁଁ ଗୋଟେ ଲୋକ ଜମା ନୁହଁ ମତେ ଜମା କେତେବେଳେ ଇଚ୍ଛା ନୁହେଁ ଖାଇବା ପାଇଁ ମ ଖାଲି ଯା ଟାଇମ ବାଇ ଟାଇମ ମୁ ଗୋଟ ଖାଇ ଭୋକ ହେଉଥିବ ଇଛା ହେଉନଥିବ। ତମର କାଇଁ ଏମିତି ହଉଛି।
ମୁଁ ଖା ଖାଇବାକୁ ତମକୁ ଭଲ ଲାଗେନି ହୁଁ
ନା ମୋ ସତ କଥା ଜମା
ହ
ମିକ୍ଚର ହଉ କି ଚେନାଚୁରୁ ହଉ କି ସେଣିକି ଆଁ ଝୁରି ହଉ ବିସ୍କୁଟ ହଉ ଘରେ ଏମିତି କି ବି ଯୋଉ ଯେକୌଣସି ଜିନିଷ ଏମିତି ଗୋଟେ ଥିବ ମୋର ଜମା ଏକା ଖାଇବା ପାଇଁ ଇଚ୍ଛା ହବନି କି ତୁ ଇଛା ହବନି ମୁଁ କଣ କରିବି ନାଁ ଛୁଆ ଯଦି କିଏ ଖାଇବ ମୁଁ ତାଙ୍କ ପାଖରେ ରଙ୍କ ଟଙ୍ଗ ହେଇକି ତାଙ୍କ ପାଖରେ ଦିଟା ଖାଇବି। ସେଇ ଘଲେ ଥୁଆ ଥୁଆଲ ଏ ନାଇଁ ଝିଆରି ପ ସମସ୍ତେ ଅଛନ୍ତି। ହଁ ଝିଆରିି ହରିକି ଅଛନ୍ତି ତାଙ୍କୁ କହିବି ମୁଁ କହିବି ଆଉ ସେ ତାଙ୍କ ଡବା ଦେଖାଇଦେବି ସେ ଯିଦି ଖାଇବେ ସେଠୁ ମତେ ଗୋଟେ ଖୁସି ଲାଗିବ ମୁଁ ତା ପାଖେଁ ଦିଇଟା ଚବେଇବି ନହେଲେ ମତେ ଇଛା ସବୁଦିନେ କାହି ଖାଇବେ ମତେ ମତେ ଆସି ହେଲାଣି ଅଣତିରିଶ ବର୍ଷ।
ହଁ
ହେଲା କିି ଅଣତିରିଶ ବର୍ଷର ଛୁଆ ମୁଁ ଅଧକଂସେ ଭାତ ତ ଦିଟା ରାତିରେ ଦିଟା ରୁଟି ଖାଇକି ଶୋଉଛି। ପ୍ରସାଦେ ରେ ସେଥିରେ ଗୋଟେ ନହେଲେ ଦିଇଟା
ଇଏ ସେମିତି ବା ଏଁ ଇଏ ସେମିତି ଜମା ଖାଇବ ହଉଛି ଭାତ ସେମିତି ଅଧ କଂସେ ରାତିରେ ବି ରୁଟି କ୍ଷୀ
ହୁଁ
ହେଳେ ପଟେ ଖାଇବେ କହିଲେ ମତେ ଭଉୁନି ସେ ପଟେ ଟିକେ ମୁଁ ପଟେ କି କଣ ହଜ ହଉ ଆମେ ହେଇ ଦିଦି
ହୁଁ
ରୁଟି କୁ ମୁଁ ସାନ ଯା ସେଇ ସିଏତା ସିଏ ବି ତାର ପଟେ
ହଁ
ସିଏ ବି ଦିଟା ଖାଏନି ସିଏବି ପଟେ ହଁ କିନ୍ତୁ ଆମ ପଟେ ଫଟେ ଡାକି ଚେହେରା ଆମର ପୁରା ହଁ ଚେହେରା ପୁରା ଆମର ହେବି
ନା ଆଉ ଅନ୍ୟ ଆଡ଼ୁ ସମେ ସବୁ ଖାଉଥିବ?
ହଁ ସବୁ ଜିନିଷ ଆମେ ଜଳେଇଖିଆ ପତରେ ଆମେ ଖାଉ ହଁ ହଁ ଏ ସନ୍ଧ୍ୟାବେଳେ ଆଣନ୍ତି ବ ବରା ପକୁଡି ହେରିକା ଆଣନ୍ତି ତାକୁ ସବୁ ଖାଉ ଆଉ ନହେଲେ ସେ ସୋଲା ହେରିକା କେତେବେଳେ ଆଣିଲେ ତାକୁ ସବୁ ଖାଉ ହଁ ଜଳଖିଆ ଆରିକେ ଭଲ ହନ୍ଦ ଯେତେବେଳେ ଯାହା ହେଲା ଖାଉ।
ହଁ ଏପଟେ ଆ ଖାଇଦେଲେ ସେପଟେ ଏତେ ଖାଇବା ପ୍ରତି ଏତେ ଭୋକ ଭୋକ ଆସିବନି
ନା ନା ନା ନା। କଥା ହେଇଥିଲେ ହୁଅନ୍ତା ସିଏ ତା ଆରେ ସେ ରାତିରେ ପଟେ ରୁଟି ଖାଇବ ଏଇ ଯାହା ଟିକେ ଆଉ ଟିକେ ଏଇ ଯୋଉ ଗାଠିଆଁ ପକେଇଦବ ଚା ଟିଏ ଖାଇଦବ ଅଁ ଆଉ କବେ ହଉଛି ପଟରେ ଖାଇ
ଆମ ଆମ ଘରେ ବା ମୋ ବୋଉ ଖାଇବ ଆଉ ସେଇ ସକାଳେ ଯା ଚା ଜଳିଖୀଆ ଖାଇଥିବ ହେଲା। ଆଉ ଯୋଉ ଆଉ ଖାଇବନି ଗାଧୁଆ ବେଳୁ ଯା ଭାତ ଖାଇବ ଆଉ ଖାଇବନି ଇଏ। ହୁଁ ଥରେ ଖାଇବ ଫେରେ ରାତିକି ସେଇ ଖଣ୍ଡ ତିନି ଖଣ୍ଡ କି ଦି ଖଣ୍ଡ ରୁଟି ଖା ଖାଇବ। ଜଣେ ଜଣେ ଖାଆନ୍ତି ନି। ଆ ମୋର କିନ୍ତୁ ଖାଇବା ଘର ଟା ବହୁତ କମ। ମୁଁ ଛୋଟବେଳେ ମୋ ବୋଉ ମୋ ହାତ ଧରିକି ବସିଥିବ ନହଲେ ମୋ ଡ୍ରେସକୁ ଧରିବ ମୁଁ ଖାଇକି ଖାଇକି ମୁଁ ଉଠିମି। ସେ ଜାଣିଛି ଇଏ ଉଠି ପଳେଇବ ସେ ମତେ ମାଡି ବସି ସିବ ଗୋଟେ ଧରିଥିବ ମୁଁ ତାକୁ ଯେତେ କହିବି ଛାଡୁନୁ ଛାଡୁନ ମୁଁ ଯିବନି ଯିବନି ସେ ଟୋଟାଲ ତାର ବିଶ୍ୱାସ ନାହିଁ ଆଉ ମୁଁ ଯିମିତି ଟିକେ ଛାଡିବ ଆଉ ଭୁଚକା ମାରିକି ଆସିବି। ସାଙ୍ଗେ ସାଙ୍ଗେ।
ତମ ତମ ଝିଅ ହାତରେ ଖାଇନା ତାକୁ ଖୁଆ ଖୁଆଇ ଦିଅ।
ଏ ପ୍ରଭୁ ପ୍ରବୁ ସିଏ ଛୁଆ ଖଣ୍ଡେ ଛଅ ବର୍ଷ ବେଳେ ସେଯା ନାକେ ଦମ୍ ମତେ କରୁଛି ଆଉ ଖାଲି ଆଉ କିଏ କହୁ ଛୁଆ ଆଉ ଗୋଟେ ଆଉ ଗୋଟେ ଏ ସେଇଆକୁ ତ ନାକେଦମ କରୁଛି। ଏ ହାତରେ ଟିକେ ବି ଖାଇବନି ମୋବାଇଲ ଧରିକି ଧରିକି ଜଦି ବସିବ ମୋବାଇଲ ଟାକୁ ଅନେଇଥିବ ଭାତ ଯୁଗେ ମାନେ ତିନିଟା ଲୋକ ଚାରିଟା ଲୋକ ଖାଇକିଉଠିବେନି ସେ ବସିଥିବ। ଏ ଭଳିଆ। ପଢିବା ପାଇଁ ତାକୁ ଯଦି ପାଠ ପଢ଼ଉଥିବୁ ବସିକି ଯଦି ତୁ ବସିକି ପଢ଼ିଲୁ ପଢ଼ିଲୁ ତ ଭଲ କଥା ଯଦି ଟିକେ ଉ ଦେଖିଲୁ ଶଇଲା କୋଉଠି ଅନା କୋଉଠି ଗୀତ ଭଲ କୋଉଠି ଭାବେ।
ଛୁ ବା ତ ସେଇଆ ଆଉ ଆମ ଝିଅ ସେମିତି ଖାଉନି। ଆମ ଝିଅ ବା ଆସିକି ତେର ବର୍ଷ ର ଆସିକି ହେଲାଣି ମାମା ହ ଇ ତା ସାନ ଆସିବେ ସ୍କୁଲ ଆସିବେ ଖୋଇବେ ହ ନହେଲେ କ ଖାଇବ ନହେଲେ ନାହିଁ ସେ ତାକୁ ଖୋଇଦିଏ ସମ ଗଲା ବେଳେ।
ହଁ ବା ସିଏ ଛୁଆ ଆଗେ ଆମେ ଗଲେ ପୁଣି ହାତରେ ଖାଇଦଉଥୁନୁ। ଯାହା ପାଉଥିଲୁ ହାତରେ ଖାଇ ଦଉଥିଲୁ ଏବେକା ଛୁଆ ସବୁ ନାକେ ଦମ କରୁଛନ୍ତି।
ଓହୋ।
ଆ
ରାତିରେ ହଉଛି ଭାତ କଣ ବସିଛି ତମର ଭାତ ରାତିରେ ଖାଆକି?
ପଖାଳ ବା ହଁ ପଖା ଖାଇବେ ଯେଉଁ ପୁଅ ଯେତିକ ମାନେ ମୋର ସ୍ୱାମୀ ଆଉ ଆମ ଦେଡ଼ଶୁର ଆଉ ବାପା। ଇଏ ଖାଇବେ ଆମେ ସବୁ ରୁଟି ଖାଇମୁ ସିଏ ଭାତ ଖାଇଲେ ସେ ତାଙ୍କର ଖ ଲୋକଙ୍କୁ ମାଛ ଖାଇବେ ଆଉ ସୋମବାରିଆ ଖାଲି ରୁଟି ଖାଆନ୍ତି ନ ହେଲେ ରୁ କରିଦେଲେ ଖାଇବେ ଭାତ ଟା ଆମର ରନ୍ଧା ହୁଏ କଣ ଯୋଉ ପ ପଖାଳ ଖାଇବେ ସକାଳୁ ସମସ୍ତେ ଆଠଟା ସାତଟା ଲୋକ ହେଲେଣି ସମସ୍ତେ ପଖାଳ ଖାଇବେ। ଆଉ ପଖାଳ ଯାହା ହେଲେ ଦରକାର ମାନେ ଭାତ ବସିବ।
ହୁ ହୁ।
ବଡନ କୋଉଉରା ରାତିରେ ଦେଢ କେଜି ଦି ଦିକେଜି ଭାତ ବସାଏ ଦେଢ କେଜି ଚାଉଳ ହି ପକେଇଛି।
ଆମର ଖାଲି ରାତିରେ ଏଇ ଖାଆନ୍ତି ଭାତ ସେ ପଖାଳ ଖାଇବେ।
ହଁ।
ହଁ ସଜ ପଖାଳ ଖାଇବେ ନହେଲେ ଗରମ ରାନ୍ଧିଲେ ବି ଗରମ ଖାଇବେ ଆଉ କିନ୍ତୁ ପ୍ରାୟ ସେ ସଜ ପଖାଳ ଭଲ ପାଆନ୍ତି ଖାଇବା ପାଇଁ। ଆଉ ସେଇ ଏକୁଡିଆ ଖାଆନ୍ତି ଆଉ ସମସ୍ତେ ରୁଟି ହଁ ଭଜା। ନହେଲେ ହଉଛି ଯଦି ଆଇଁଷ ଫଇଁଷ ହେଇଥିବ ମା ଛ ବାଜ ଖାଇଦେବେ ଏଠ କିଛି ଭଲ ପାଆନ୍ତି ଆଉ ହଁ।
ମତେ ସାଜୁ ପକାଳ ଅ ବେଳେ ବେଳେ ଭଲ ଲାଗେ।
ହଁ ଆମେ ନହେ
ଆମର ଆମର ରୁଟିଟା ରୁଟି ଟା ଗୁରୁବାରିଆ ମଙ୍ଗଳବାରିଆ
ହଁ।
ଆଉ ଗୁରୁବାର ମଙ୍ଗଳବାର ସୋମବାରେ ଶନିବାରେ।
ହଁ ହଁ।
ହଁ ଏ ଦୁଇବାରେ ରୁଟି ହବ ଆଉ ବୁଧବାର ଶୁକ୍ରବାର ଆଇଁ ଫାଇଁସ ହୁଏ ଭାତ ହୁଏ।
ହଁ।
ଏଇଆ।
ହଉ ହଉ ମୁଁ ରଖୁଛି ରାତି କି କରିବି ଆଁ।
ହଉ ହଉ।